ଏଇ ବାହାରେ ଟିକେ ବସିଛି
ଆଚ୍ଛା ଆଉ ଆପଣଙ୍କ ଆଡେ ପାଗ କେମିତି
ବର୍ଷା ପାଗ ବର୍ଷା ହେଇଥିଲା ଟିକେ ଗରମ କମିଯାଇଛି ଆଉ
ହୁଁ ହୁଁ ଆଛା ବାହାରେ ବସୁଛନ୍ତି ବୋଧେ
ହୁଁ
ସାଉଣ୍ଡ ହଉଛି ତ
ଖାଇ ଖାଇଲେ
ହଁ ଖାଇସାରିଲାଣି
କଣ ଖାଇଦଲେ
ଭାତ ଚିକେନ୍ ଆଉ
ସେ
ହଁ ଆକ୍ଚୁଲି କାଲି ହେଇଥିଲା ଚିକେନ ତ କାଲି ଚିକେନ ହେଇଥିଲା ନା ତ ସେ ଆଜି ଥିଲା ତ ଗରମ କରିକି ଖାଇଲୁ ଆଉ
ଆଉଉ ସେପ ଭଲ ଅଛି
ଦେହ ପା ହଁ ଭଲ ଅଛି
ବାହାରୁ ଟିକେ ନହେଲେ ପଳେଇ ଆସନ୍ତୁ ନସ ହଉ ଭିତରେ ଟିକେ ନହଲେ ବସନ ଆଉ ଆପଣ କଣ ଖାଇଥିଲେ
ମେଡିକାଲ ଯାଇଥିଲି ଆସିକି ତିନିଟାରେ ପହଞ୍ଚିବି
ବାହାରୁ ପଳେଇ ଆସନ୍ତୁ ମାନେ ନହେଲେ ଇଏ ହେଇଯିବ ହ ଆରେ ଆସନ୍ତୁ
କଲି କ ହଉ
ଆଉ କଣ କୁହନ୍ତୁ
ହଁ କୁହନ୍ତୁ?
ଆଉ କଣ କୁହନ୍ତୁ? ଆପଣ କୋଉଠି ଗାଁ ରେ ରୁହନ୍ତି ନା କୋଉଠି ରୁହନ୍ତି?
ଘରେ।
ଆଚ୍ଛା। ଗାଁ ରେ କଣ ସବୁ ସବୁ ଅଛି ମନ୍ଦିର?
ର ଏଠି ମନ୍ଦିର କ୍ଷେତ୍ର ବାସୀ ଅଛନ୍ତି ହନୁମାନ ମନ୍ଦିର ସନ୍ତସିମା ମନ୍ଦିର। ଶିବ ମନ୍ଦିର ଶିବ ମନ୍ଦିର।
ହଁ ପାଟିରେ କିଛି ଖାଇଛନ୍ତି ବୋଧେ? ଭଲ ସେ କ୍ଲିୟର କଥା କୁହନ୍ତୁ ନହଲେ ହେଇଯାଇଯିବ। ଭଲସ କୁହନ୍ତୁ ପୁରା ଜୋର ଆବାଜରେ୍ୟରସେ।
ହୁଁ କୁହ?
କଣ ସବୁ ମନ୍ଦିର ଅଛି?
ଶିବ ମନ୍ଦିର କଶିମା ମନ୍ଦିର ଖତରବାସୀ ମନ୍ଦିର ଚନ୍ଦନେଶ୍ୱର ମନ୍ଦିର।
ଆଚ୍ଛା।
ଆଉ ହନୁମାନ ମନ୍ଦିର ଏଇସବୁ ମନ୍ଦିର ଅଛି ଆଉ।
ଆଚ୍ଛା।
ଆଉ ମୋ ଦେହ ଟା ଆଜି ଟିକେ ଭଲ ଲାଗୁନି।
କଣ ହେଇଛି କି?
ସେ ଗୋଡ ଟା ଆଜି ପ୍ଲାଷ୍ଟର ହେଇଗଲା ଖୋଲା ହେଇକି ଆଲା ତ ସେଟା ବଥା ଗୋଡ ଭିଡିକି ପକେଇକ ପାରୁନି। ମୁଣ୍ଡ ବିଞ୍ଚି ଆଜିଟ ଦେହ ଟା ଫ୍ରେ ଲାଗୁନି।
ଆଉ ଆପଣଙ୍କ ମାନେ ଇଏ କୋଉଠି ଅଛନ୍ତି ମାନେ? ଆପଣ ଏବେ କୋଉଠି ଅଛନ୍ତି ଗାଁ ଗାଁ ରେ?
ହଁ ଗାଁ ରେ ଅଛ ଛୁଆ ପିଲା ସବୁ ଅଛୁ ଗାଁ ରେ।
ଆଛା।
ଆଉ ତମେ ଆଜି ରୋଷେଇ କରିଥିଲ ନା ତମ ମା କରିଥିଲେ?
ନାଇଁ ଗୋଟେ ଆଣ୍ଟି କରିଦେଇଥିଲେ।
ଦ ମ ଏଜାମ ଭଲ ହେଇଛି ନା? ଏକଜାମ ଟା ଭଲ ହେଇଛି ନା?
କଣ କହୁଛନ୍ତି?
ଏକଜାମ ଭଲ ହେଇଛି ନା?
ହଁଁ ଭଲ ହେଇଛି ଟିକେ ଅନଲାଇନ ଏନଜାମ ଥିଲା ତ। ଭଲ ତ ହେଇଛି ଆଉ ଜଣା ପଡିବ। ଆସିଲେ ଆଉ ଆପଣଙ୍କ ଗାଁରେ ନଈ ଅଛି?
ହଁ।
ନଈ ନା କଣ?
କପାଳି।
ଆଛା ସେଠି ମାଛ ହୁଏ?
ହଁ ମାଛ ହୁଏ ଆଉ ମତେ କେହି ଧରା ଶିଖିନାହାନ୍ତି ଆମେ ଯାହା କିଣିକି ଖାଉ ଆଉ।
ଗଢିଆ ଅଛି?
ହଁ ଗଡିଆ ପୋଖରୀ ସବୁ ଅଛି।
କେତେଟା ଗଢିଆ ଅଛି ଆପଣଙ୍କ ନିଜର?
ଆମ ନିଜର ଦିଟା ତାର କଉ ମାଗୁର ଶେଉଳ ସବୁ ମାଛ ହୁଏ ବାହାର ଲୋକ ଲୋକ ଧରନ୍ତି ବର୍ଷା ବର୍ଷା ହୁନି ଆମର ବୁଆ ବୁଇ ହୁଏନି।
ଆଉ କଣ କରିବାକୁ ଭଲ ଲାଗେ?
ଏ ରୋଷେଇ ମାସ ପରିଷ୍କାର ବାାରଘର ସଫା କରିଥାଏ ଘାସ ମାଛ ବା ଘର ବାହାର ସବୁ ସଫା କରିଛେ ମତେ ଭଲ ଲାଗେ।
ହୁଁ।
ଘରଦ୍ୱାର ସଜା ବିଛି
ଆଉ ଘରେ କିଏ କିଏ ଅଛନ୍ତି?
ଯା ଦେଢଶୁର ଦିଟା ପୁତୁରା ଆ ମୋର ଦିଟା ଝିଅ ମୋ ସାମୀ। ମୋର
ଆଚ୍ଛା କଣ ସବୁ କରନ୍ତି ଘର ଲୋକ?
ମୋ ଜା ଅଙ୍ଗନବାଡ଼ି ଚାକିରି କରିଛି ମଦେଢୁଶୁର ମାଷ୍ଟର ଚାକିରି ଆଉ ପୁତୁରା ଗୋଟେ ଇଞ୍ଜିନିୟର ଆଉ ଗୋଟେ ପୁତୁରା ଗାଡ଼ି ଫାଡ଼ି ଚଲା ସାନ ଝିଅ ପଡ଼ୁଚି ବଡ଼ ଝିଅ ପଡ଼ୁଚି ଆମର ଦୋକାନ ମୁଁ ହାଉସ୍ ୱାଇଫ୍ ଆଉ।
ଆଚ୍ଛା।
ଆଉ ତମ
ଖାଲି ଟାଇମ୍ ରେ କଣ କରିବାକୁ ଭଲ ଲାଗେ ଫାଙ୍କା ଟାଇମ୍?
ଫାଙ୍କା ମତେ ଫାଙ୍କା ଟାଇମ୍ ମୁଁ ଫାଙ୍କାପାଏନି ମୁ ଫାଙ୍କା ଟାଇମ୍ ରେ ଏମିତି କୋଉଠି କଣ ଟିକେ ସଜଢ଼ା ସଜଢ଼ି କରେ କୋଉଟିକେ ଦାଣ୍ଡା ଆଢିକି ଟିକେ ଜିମି ବୁଲାବୁଲି କରିକି ଆସିମି। କାସାଙ୍ଗରେ ଟିକେ କଥା କଇମି ମଜାମସ୍ତି କରିମି।
ଆଉ।
ଆଉ ତମକୁ କ ତମକୁ କଣ ଖାଇବା ବନେଇବାକୁ ଭଲ ଲାଗେ?
ମତେ ମ୍ୟାଗି ବନେଇତେତ ଆସିଯାଏ ଆଉ ଅଣ୍ଡା ଚିଲି ଗୋଟେ ଅଛି ଆଉ ଅଣ୍ଡା ଚିଲିଟା ଟିକେ ଭଲ ଲାଗେ ତ ସେଇଟା ଢେରେଦନ୍ଲ୍ ଖାଇନି ସେଇଟା ଟିକେ ଭଲ ଲାଗେ।
କାଲି ରବିବାର ଅଛି କରିକି ଖାଇବ ଆଉ?
ହଁ ଦେଖିବା କାଲିିକି ନହେଲେ କରିଦବା ଆଉ। ଆଉ ଆପଣଙ୍କୁ କଣ ସାଧା ନା ଆମିଷ ଭଲ ଲାଗେ?
ଆମର କାଲି ବିନା ପିଆଜ ରସୁଣ ଶୁଣାନି।
ନାଇଁ ନାଇଁ ମାନେ ଖାଇବାକୁ କଣ ଭଲ ଲାଗେ ମାନେ ସାଧା ନା ଆମିଷ?
ସେମିତି ନାଇଁ ସାଧା ସାଧା ଦିନ ସାଧା ଚଳେଇଦମୁ ଆଇଁଷ ଦିନ ଆଇଁଷ ଚଳେଇମୁ।
ଆଚ୍ଛା। ଆଉ ଆପଣଙ୍କ ସେପଟେ ସବୁ ଯୋଉ ହୁଏ ସଂକ୍ରାନ୍ତି ଅମାବାସ୍ୟା
ସବୁ କୋଉଟା ମାନେ ବେଶୀ ଟିକେ ଅଧିକ ପ୍ରସିଦ୍ଧ?
ଆମର ଏଠି ମକର ଯାତ୍ରା ମକର ମେଳା।
ଆଚ୍ଛା। ଆଉ ସେଟା କଣ ମକର ମେଳାରେ କଣ ହୁଏ?
ମଙ୍କରମାଳା ଆମର ଯୋଉ ମନ୍ଦିର ଅଛି ମା କ୍ଷେତ୍ର ବାସୀ ତାଙ୍କ ଚଣ୍ଡି ଲାଗେ। ଦୋକାନ ବଜାର ପଡ଼େ ଚରିକି ଝୁଲି ସବୁ ରକମ ର ହୁଏ ତିନି ଚାରି ଦିନ ମେଳା ଲାଗେ।
ଉଁ ହୁଁ। ଆଉ କଣ ସେମିତି ଅଛି ମାନେ ପ୍ରସିଦ୍ଧ ଆପଣଙ୍କ ପଟେ ମକରକୁ ଛାଡ଼ିକି?
ଆମର କାଳୀ ପୂଜା ଅଛି ମକର ଅଛି। ରଥଯାତ୍ରା ଅଛି ମେଲଣ ଅଛି।
ଆଚ୍ଛା।
ନା ନା।
ଆଚ୍ଛା। ଆଉ ଆପଣଙ୍କ ମାନେ ନିଜ ଘର ଟା କୋଉଠି?
ଭଦ୍ରକ।
ମାନେ ନିଜ ଘର ମାନେ ଆପଣଙ୍କ ଏଟା ସିନା ହଁ ଭଦ୍ରକ ନିଜ ଘର ମାନେ ବୁଝିପାରୁଛଛନ୍ତି ତ।
ବାପଘର।
ହଁ।
ସେଇ ଭଦ୍ରକ ଡିଷ୍ଟିର ଗାଁ ନାଁ ଅଲଗା।
ହଁ ହଁ।
ଶାଶୁ ଘରେ ବି ଭଲ ର ଦିଷ୍ଟି
ଗାଁରେ ରହିବାକୁ ଭଲ ଲାଗେ ନା ସହରରେ
ମୁଁ ସବୁ ଜାଗାରେ ମୁଁ ଚେଇ ରହିପାରିମି
ହୁଁ ହୁଁ ହଁ
ହଉ ତମକୁ କୋଉଠି ରହିବେ ଭଲ ଲାଗେ
ମତେ ସତ କଥା କହିବାକୁ ଗଲେ ଗାଁରେ ମାନେ ଘରେ ରହିବାକୁ ଭଲ ଲାଗେ କିନ୍ତୁ ଗାଁ ରେ ତ ଜମା ବି ନୁହଁ ପରିବେଶ ଟା ହିଁ ପୁରା ଖରାପ ମତେ ବାହାରେ ରହିବାକୁ ଭଲ ଲାଗେ ସହରରେ ଏଠି ମତେ ରହିବାକୁ ଭଲ ଲାଗେନି ଖାଲି ଘରେ ଟିକେ ରହିବା ଖାଇବା ପାଇଁ ରହିବା କଥା ନହେଲେ ମତେ ଏ ଟୋଟାଲ ରହିବା ବାହାରେି ହିଁ ପସନ୍ଦ ମାନେ ଉ ବାହାରେ ହିଁ ରହିବାଟା ଠିକ ଏଇ ମାନେ ଏଠି ରହିବା ଠିକ ନହଁ ମାନେ ଭଲ ନୁହନ୍ତି ଲୋକମାନୋନ ଏମଠ କର ଆଉ କଣ ଖାଇଥିଲେ ଆଜି
ଭାତ ଦହି ତରକାରୀ ପୋତଳା ଆଉ ତରକାରୀ ଆଗ ଭଜା ପଣସ ମଞ୍ଜି ପୋୋଇ ନାର ଆଳୁ ବେସର ଦେଇକି ଭଜା
ହୁ ହ
ଓଉ
ଆପଣଙ୍କ ପଟେ କଣ ସବୁ ଚାଷ ହୁଏ
ଆମର ୟଡ ବିରି ମୁଗ ଧାନ ଚାଷ ପନିପରିବା ଚାଷ ହବୁ ହୁଏ ସାରୁ ଉଲ
ଆପଣଙ୍କ ପରିବାରରେ ଚାଷ ହୁଏ
ଆମର ସବୁ ହଉଥିଲା ଏବେ ଟିକେ କମି ଆସଛି ଅଳ୍ପ ଖାଲି ବାରିରେ ଲଗଉଛି ବାଇଗଣ ଭେଣ୍ଡି ଇାଚି ସେ ନିଜେ ଖାଇଲା ଆବଳେ
କଣ କଣ ସବୁ ବାଡ଼ିରେ ଲଗଉଛନ୍ତି
ଭେଣ୍ଡି ବାଇଗଣ କଲରା ପଇ ହଁ ବୁତାଳୁ ସାରୁ କମା ଆଳୁ ରଇଆକୁ ଆଉ କମଳା ଲେମ୍ବୁ ବାତାକ ଲେମ୍ବୁ ପାତି ଲେମ୍ବୁ
ଭଲ ଭଲ ଭଲ ଭଲ ସ